ଶୁଭ ସକାଲ, ଭଲ ଅଛି, ତମେ କେମତି ଅଛ?
ହଁ, ମୁଁ ବି ଭଲ ଅଛି।
ଓହୋ, କଣ କରୁଚ?
ହାଲୋ।
ହଁ କଣ କରୁଚ?
କିଛି ନାହିଁ ଇଭିନିଂରେ ଆସି ଆସିଥିଲୁ ଟିକେ ଖାଇବା ପାଇଁ।
ଓହୋ କଣ ଖାଇଲ?
ହଁ ପକୁଡି କଟଲେଟ୍ ବରା।
ଓହୋ ଭଲ ଭଲ।
ହ୍ୟାଲୋ।
ମୁଁ ବରା ଆହୁରି କଟଲେଟ୍।
ଓହୋ। ଭଲ ଆଜି ତମ ପଟେ ବର୍ଷା ହଉଥିଲା ନା ନାଇଁ?
ହଁ।
ଅ ହଁ। ବାହା ହେଇପାରୁନି ବଡ଼
ହଁ ହଁ ହ୍ୟାଲୋ।
ଆଜି କଲେଜ ଯାଇଥିଲ?
ହଁ ଯାଇଥିଲି। ହଁ ତମେ ଯାଇଥିଲ ନା ନାଇଁ? ହଁ ମୁଁ ଯାଇଥିଲି କୋଉ ଦିନ?
ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସବୁ ଭଲ ଅଛନ୍ତି।
ଓହୋ।
ତମ ଘରେ ହୁଁ। ହଁ ହହଁ । କୁଆଡେ ବି ନାଇଁ ବଜାର କକୁ ଟିକେ ଯାଇଥ ତ ପନିପରିବା ଆଣିବା ପାଇଁ।
ଓହୋ।
ତେଲ ଲୁଣ ତାଙ୍କର ଗାଡ଼ି କୁର୍କୁରି ଆଳୁ ପିଆଜ ସେତିକି। ହଁ। ମାନେ କଉଠିକୁ ପହଞ୍ଚିଥିଲଣି। ହଁ। ନା ନା ମୁଁ ଯାଏନି ତୁମେ କୁଆଡେ ଯାଇଥିଲନାଁ କଣ ବୁଲିବା ପାଇଁ? ତମେ ଓ ହଁ।
ତମର
ଆମର କିଛି ବାହାର କରିଦେଇନାହାନ୍ତି ତା ସୂଚନା ଫଳ।
ଓହୋ।
ହଉ। ଓହୋ ହୋ। ଆମକୁ ବି ଏମ୍ତି ହିଁ କହିଛନ୍ତି ହବ ବୋଲି ଆଉ କିଛି କୁହା ହେଇନି।
ଭଲ ଲାଗେ ତ ବହୁତ୍। ଭଲ୍ ଲାଗେ। ଦେଖ ତମ ମ୍ୟାଡମ୍ ଙ୍କ ଘର ପାଖେରେ ବିଲକୁଲ୍ ବି ସେମାନେ। ହଁ।
ହାଲୋ।
ହଁ।
ଜାଣିଚ ନା ଆଜି ଏତେ ବର୍ଷା ହଉଥିଲା ଯେ, ମୁଁ ଆମର
ଓ-ହୋ-ହୋ।
ହଁ ଏତେ ଜୋର୍ସେ ବର୍ଷା ହେଲା ଆମପଟେ ଆଜି ଏ ତେ ଜୋର୍ସେ ମାନେ ଖାଲି ବର୍ଷା ହିଁ ହଉଥିଲା ଆଜି ଖାଲି।
ହଉ।
କଣ କହିଲେ?
କଣ?
ନାଇଁ କଣ କହିଲେ ଆପଣ?
ନାଁ-ନାଁ ମୁଁ କିଛି କହିନି, ତମେ କହୁଛ ପରା ମୁଁ ଶୁଣୁଥେଲି।
ଓହୋ।
ହୁଁ।
ହେଲା ଆଉ।
ହଁ।
ହଁ।
ଆଜି କଣ ଖାଇଚ ଦିନରେ?
ମୁଁ ବାତ ଆରି ଆଳୁ ପୋଟଳ ତରକାରୀ।
ଓହୋ, ବଢିଆ ଆଉ।
କଣ?
କଣ ଖାଇଚ
ମୁଁ ଭାତ, ଡାଲି, ଭଜା।
ହାଲୋ
ହଁ
କି ଭଜା ଖାଇଚ?
ଆଳୁ ପୁଜା।
ଓହୋ ବଢିଆ
ହୁଁ
ତମେ ଜାଣିଚ କେମତି ଆଳୁ ଭଜା ରୋଷେଇ କରାଯାଏ। କେମତି କରନ୍ତି?
ଆ ହୋ ମୁଁ କହୁଚି ଆମେ ପ୍ରଥମେ କଣ କରବା ନା ଆଳୁ ନବା ଆଉ ତାକୁ ପୁରା ଯେମତି ଆଳୁ ଭଜା ଯେମତି କରି ସେମାନେ ଛୋଟ ଛୋଟ କରକି। କଟାଯାଏ ସେମତି କାଟିବା ଆଉ କୁ କଣ କରବା ନା ତାକୁ ଧୋଇବା ତାପରେ କାଟିକି ଧୋଇଦବା ତାପରେ ନା କଡ଼େଇ ବସେଇବା ସେଠି ତେଲ ପକେଇବା ତେଲ ଗରମ ହେଇ ସାରିଲା ବଳେ ରସୁଣ ପିଆଜ। ଏରା ସବୁ ପକେଇବା। ଆଉ ଭଲରେ ତାକୁ ମାନେ ପିଆଜ ଟା ଟିକେ ସିଜେଇଦବା। ଅଁ ମ ତାପରେ ଆମେ ଆଳୁଟା ପକେଇଦବା। ଆଳୁଟା ପ କେଇ ଦେଇକି ଘାଣ୍ଟିବା ତାପରେ ସେଠି ଲୁ ଆ ସ୍ଵାଦ ଅନୁସାରେ ଲୁଣ ନବା ତାପରେ ହଳଦୀ ଗୁଣ୍ଡ କେଇବା ଲଙ୍କାଗୁଣ୍ଡ ଟିକେ ପକେଇବା ଆ ମସଲା ଟିକେ କେଇବା ମିଟ୍ ମସଲା ଚିକେନ ମସଲା ସବୁ ଟିକେ ପକେଇବା ତାପରେ ଘାଣ୍ଟି ଦବା ତାପରେ। କଣ କରବା ନା ଆମେ ତାକୁ ସିଜିବା ପାଇଁ ଗୋଟେ ଘୋଡଣୀ ଦେଇଦବା ସେଠି ଆଉ। ତାପରେ ଘୋଡଣି ଦେଇଦବା ଦି ମିଣ୍ଟି ତିନି ମିନ ଥାଇକି ଆମେ କଣ କରବା ନା ସେଇଟାକୁ ଯାଇକି ଘୋଡଣୀ କାଢିିଦେଇକି ଆଉ ଥରେ ଘାଣ୍ଟି ଦବା। ଘାଣ୍ଟି ଦେଇ ସାରିକି ଆଉଥରେ ଘୋଡ଼ଣୀ ଟା ଦେଇଦବା ଆଉ ହଁ ଏମତି ତିନି ଚାରି ଥର କରିକି ତା କୁ ଇଏ କରିବା ଆଉ ତାପରେ ହେଇଯିବ ଆମର ଭଜାଟା। ହ ଆ
ହଁ ଭାଇ ବହୁତ ଭଲ ଲାଗେ। ହୁଁ କହି ବାବୁ ଆଉ ଭଲ ବତେଇ ଦେଇଥିବା ବହୁ ଧନ୍ୟବାଦ ଆ
ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ ବି ସ୍ଵାଗତ।
ହଁ
ହଁ ଆଉ କଣ ଅଛି? ତମେ ଯୋଉ କହୁଥିଲ ମୁଁ ଆଳୁକୁ ପୋଟଳ ତରକାରୀ ଖାଇଛି ବୋଲି ତାର ଟିକେ କେମିତି କଣ କରାଯାଏ ତାର ଟିକେ ମତେ କୁହ?
ଆଳୁକୁ ଯମ ତରକାରୀ କଲେ କାଟ ଆଉ ପଟଳକୁ ମଝି ଯେମିତି ପଟୁର ରସା କରାହୁଏ ସେମିତି କାଟିବି। ମୋ ଅଳ୍ପ ସେଟ ଭାଜିବା ପାଇଁ ଛାଡିଦବା। କଞ୍ଚା ଲଙ୍କା ଏସବୁ କାଟିଦବା ଆଉ ଅଦା ରସ ୁ ମତେ ତାପରେ ଗୋଟେ କଂକୁଡ଼ି ଫୁଟଣ ହଁ ପିଆଜ ପ କୁଭା ଲଙ୍କା ପକେଇବା ଓପୁରୁକୁ ଆମେ ବାଟି ଦେଖି ଥିବା ଅଦାରସୁଣ ପେ ଅଦା ରସୁଣ ପେଷ୍ଟକୁ ଯେ । ପକେଇ ସାରଲା ପରେ ଆମେ ଦି ଘାଣ୍ଟି ଥିବା ଅଁ ତି ଆଳୁ ଆଉ ପୋଟଳକୁ। ଅଁ କଁଟା?
ଶୁଭୁଚି?
ଆ ତୁ ଏବେ
ହଉ।
ମୁଁ ହେତଳେ ଘର ଅଦା ରସୁଣ ପରେ କେ ପରେ ଥାମ୍ ପକେଇ ଦରକାରୀ ମସଲା
ଶୁଦୁରା ପାଇଁ ଇ ଆହୁରି ଆମେ ଯୋଉ ସିଜେଇକି ର ମାନେ କଣ ଯୋଉଟା ଭାଜିଥିବା ଆଳୁ ଆଉ ପୋଟଳ ଟାକୁ ସେ ପୋଟଳକୁ ସେଇଥିରେ ପକେଇକି ତ ଅଳ୍ପ ଗରମ ପାଣି କରିକି ସେଥିରେ ପ କେଇକି ତାକୁ ଭଲ ଭାବରେ ପିଟେଇକି ତାକୁ ସିଜେଇବା ହେଲେ ଆମର ତ ପ୍ର ତୁତ ହେଇଯିବ ଆଳୁ ଆଉ ପଟଳ ତରକାରୀ।
ଧନ୍ୟବାଦ ଆପଣ ମତେ କହି ସେଇ ପ୍ରଣାଳୀଟା କହିଥିବାରୁ ବହୁତ ଭଲ ଲାଗିଲା ଶୁଣିକି। ଉଁ ହୁଁ ହଁ।
ହ ଆଉ କଣ?
ଅଁ ହଁ।
ଜାଣିଛ ନା ଆଜି ସନ୍ଧ୍ୟା ବେଳେ ଆମେ ଯାଇଥିଲୁ ବଜାର ବଜାର ଗଲାଏଳୁକୁ ଅ ମାନେ ବହୁତ ମଜା ଲାଗିଲା ଆମେ ଚାଲି ଚାଲୁ ସମସ୍ତେ ଗପି ଗପିକା। ଏ ବହୁତ ହିଁ ଭଲ ଲାଗିଲା ଆମେ ଚାଲ ଚାଲି ଗଲୁ ଟିକେ ବୁଲାବୁଲି କରଲୁ ଆଉ ଆସିଲୁ ରୁମକୁ।
ଅଁ ହଁ ହଁ ହଁ ମାନେ ଘରେ ରହି ରହି ପୁରା ବିଜାର ଲାଗୁଚି ନା। ତ ସ
ହଉ।
ହାଲକା ଲାଗୁଚି। ଟିକେ ଆଉ ସବୁଦିନଟା ସେମିତି ଟିକେ ଯିବା କଥା ଆଉରି ଘରେ ରହି ରହି ପୁରା ବିଜାର ଲାଗୁଚି ନା କିଛି କରୁବାକୁ ଇଚ୍ଛା ହଉନି।
ହଁ ଏମିତିରେ ବି ଦେହ ସୁସ୍ଥ ରହିବ ନାଁ। ହଁ ହଉ ହଉ ଠିକ୍ ଅଛି ମୁଁ ରଖୁଛି ଟା ଟା।
ଟାଟା।